ହଉ।
ହ୍ୟାଲୋ।
ହଁ।
ହ୍ୟାଲୋ ହଁ। ତୋମେ ଆସୁନ ଇଆଡେ ମିନା ବଜାର ଆଡୁ। ଆଁ, ହ୍ୟାଲୋ।
ମିନା ବଜାର ଆଡୁ?
ହଁ।
ହଁ, ମିନା ବଜାରରେ କଣ ସବୁ ପଡିଛି କହୁନ ଯିବା?
ହ କହୁଚି ଗୋଟେ ପଡିଛି ଏମ୍ ହେ ଏଇ ଯୋଉ ଲଙ୍କା ଚପରଆା ବିକ୍ରି ହୁଏ, ସେମିତିଆ ଦିଟା ଦୋକାନ।
ଓଃ ସେଇଟା ଶୁଣୁ ଶୁଣୁ ମୋର ଗ୍ୟାସ୍ କଥା ମନେ ପଡିଗଲାଣି।
ହଁ ମୁଁ କହୁଚି ଖାଇବା ଦୋକାନ ଆଗ କହିଦଉଛି। ତାପରେ ଗୋ ଟେ ମୋମୋ ଦୋକାନ, ଗୋଟେ ଏଇ ଯୋଉ ଏଗେ କୁଲଫି ଦୋକାନ, ଏଗ୍ ଖୁଲ ଫି କରିନାହାନ୍ତି ସବୁ ଯୋଉ, ତାକୁ ଆ ଏଇ ଯୋଉ ଅଣ୍ଡା ଯୋଉ ଫଟେଇକି ଗୋଟେ ଛାଞ୍ଚ ବାଗିଆ ଗୋଟେ ଥିବ ତା ଦେହରେ ଲମ୍ବା ଲମ୍ବା। ତା ଦିହରେ ଫଟେ ଦେଇ ପକେଇଦେବେ ଅଣ୍ଡାକୁ ଖୋଳ କାଢି ଦେଇ ପକେଇଦେବେ। ତା ଦେହରେ ଟିକେ ଲୁଣ ଫୁଣ ଟିକେ ପକେଇ ଦେଇକି, ତା ଦେହରେ ଗୋଟେ କାଠି ପୂରେଇ ଦେବେ। ସେ କୁଲଫି ଯେମିତି ବାହାରେ ନି ସେମିତିଆ ବାହାରେ ତ ସସ୍ ଦେଇକି ଦେବେ, ସେରା ଭଲ ଲାଗେନି। ଆଉ ଗୋଟେ ଚା ସକାଳ ବେଳେ ନୁହଁ। ସଖାଳ ବେଳା ନାଇଁ, ବୁଧେ କରିବେନି। ଖାଇବା ଦୋକାନ ଛାଡି, ହଁ ତା ପରେ ଚାଉମିିନ୍, ଚାଟେ।
ଆଜି ଗଲେ ହଅନ୍ତା ନା, କାଲି ତ ଗୁରୁବାରେ।
ହୁଁ, ଆଜି ତୋମେ କୋଉଠି କି ଏବେ?
ମୁଁ ଏବେ ନିମପଡାରେ ବା।
ଅଁ, ପଡା, ହଁ ମୁଁ ସିଆଡେ ନିମପଡାରେ ବି ମୁଁ କାଇଁ ଯାଇଥିଲି ସେଟି ଜଣେ ଅଛି ରା-ରାହା ମା ଯେ ପୁଷ୍ପାଞ୍ଜଳି ନୁହଁ, ସିଏ ନୁହଁ, ରାହାମା
କିଏ କଅ ମୁଁ ଜାଣିନି। ଏଇ ଯୋଉ ଇଠି ଘର କି ନିମପଡା ଏ ଫାର୍ମ ପାଖା ପାଖି।
ନିମପଡା କୋଉଠି ଘର ଜାଣିନି। ନୁହଁ। ମୁଁ ଯାଇନି ନିମ ଷ୍ଟେସନ ପାଖରେ ଆମେ ଛାଡିକି ଯାଉ ତାକୁ। ସିଏ ଚାଲିକି ଯାଏ ଏପଟକୁ।
ଓହୋ! ସେ ଟିକେ କ-ମାନେ କ-କଳା ହେଇ ତ ଝିଅ ଟେ କି?
ଆମ ରା- ତିର୍ତୋଲଦରେ ପଢୁଛି ତିର୍ତୋଲରେ ପ୍ଲସ୍ ଟୁ ବି ସେ କରଥିଲା। ସାରଳା ମେସ୍ ରେ ରହିକି।
ଓ ତାହେଲେ ତୋମେ ଯା କଥା କହୁଚ, ତା ଘର ସିନ୍ଦଳ।
ଅ, ସେ ଯୋଉ ପୁଷ୍ପାଞ୍ଜଳି ସ୍ୱାଇଁ ତା ନାଁ।
ବୋଧେ ଆଉ ମୁଁ ତାଙ୍କୁ ଜାଣିନି ଆଉ। ବସ୍ ରେ ଯିବା ଆସିବା କରନ୍ତି ନା?
ଉଁ, ବସ୍ ରେ କି କଣ କରେ ମୁଁ ଜାଣିନି ତା କଥା ଏତେ ଆଉ।
ହଁ ମୁଁ ବି ତାଙ୍କୁ ଜାଣିନଥିବି ଆଉ। ଦେଖିଥିବେ କିନ୍ତୁ କିଏ ସେ ଜାଣିପାରିନଥିବି ଆଉ।
ହୁଁ। ରାହାମାରେ ବହୁତ ଝିଅ ଅଛନ୍ତି ମୁଁ ରାହାମା ପିଲାଙ୍କୁ ସ ଏରା ସ କନ୍ତାକ୍ଟ ରେ ନାଇଁ ସେନୁ ପା ମୋର ବହୁତ
ତମେ କଣ କଲ କଲା ବେଳୁ ଠାକିଲାଣି ହ୍ୟାଲୋ।
ହଁ ଶୁଭୁଛି ଏବେ।
ହଁ ଶୁବୁଛି ଭଏସ କଟ ହଉଛି ଏମିତି ଆଉ।
କେଜାଣି ନେଟୱାର୍କ ପୁଣି କୁଆଡେ ଟାୱାର ଆଉ କୁଆଡେ ପଳେଇଛି।
ହଁ ତମେ ସନ୍ଧ୍ୟାବେଳେ ଫ୍ରି ନାହଁ?
ହଁ ମୁଁ ଫ୍ରି ମୁଁ ଏବେଠୁ ସକାଳୁ ମାନେ ଘଣ୍ଟେ ମଝିରେ ବିଜି ରହିବି ନହେଲେ ପୁରା ଫ୍ରି ରହିବି ତାପରେ।
କେତେବେଳେ ତଥାବି।
ତଥାପି ମୁଁ ଏବେ ଗଲେ ଘର ଦ୍ୱାର ଓଳେଇଦେବି ମୋ କାମ ସାରିଦେବି ତାପରେ ମୁଁ ଫ୍ରି ଅଛି।
ଅ ମୁଇଁ ତମକୁ ଜଣେ ଅଛି ଦିଦି ଗୋଟେ ଜଗତସିଂହପୁରରେ ତାଙ୍କ ନମ୍ବର ଟା ଦେଇଦେବି ତାଙ୍କର ବି କମ୍ପ୍ଲିଟ୍ ହେଇନି। ତାଙ୍କ ସହିତ କଥା ହବ ସିଏ ବି ତମ ସହିତ କଥା ହେଇଯିବେ ଆଉ।
ହଁ ସେ କଣ କହିବେ ସେ କଣ କହିବେ ଯଦି।
ସିଏ ତାଙ୍କର ନର୍ମାଲି କଥା ହେବେ କିଛି ନାହିଁ କଁ।
ହଁ।
ତମେ ତମର ଟପିକ୍ ଗୋଟେ ବାହାର କରିକି କଥା ହେଇଯିବ ଆଉ କଣ ଆଗ ମେସେଜ ରେ କଥା ହୁଅ।
ମୁଁ କହିବି ତମେ ଯାହା ପଚାର ମୁଁ କହିଦଉଛି ତମକୁ।
ହଁ ସିଏ ନୂଆ ନୂଆ ପିଲା ହେଲେ କଣ ନା ତାଙ୍କ ବିଷୟରେ ଜାଣିବେ ଟିକେ ଇଜି ହବ। ପଚାରିବେ କହିବ।
ହଁ।
ମତେ ବି ସେ ନୂଆ ଫାଷ୍ଟ ରେ ମେସେଜ କରେ ମୁ କହିଲି ହଉ କର। ର କଥା ହେଇଲେ ବ ଚାରି ପାଞ୍ଚ ଥର କଥା ହେଲିଣି ତାଙ୍କ ସହିତ ମୁଁ ହେନେ ମୁଁ ତିିନି ଥର କଥା ହେଇଛି ସିଏ ଚାର ଥର ଖଣ୍ଡେ କଥା ହେଇଛନ୍ତି।
ହଁ।
ହୁଁ। ହଁ।
ସେ କଣ ବହୁତ ବଡ ପିଲା ନା କଣ?
ହଁ ମୋ ଉପର ବ୍ୟାଚ୍।
ହଁ ହଁ।
ହଁ ସିଏ ଏବେ ଟିଉସନ କରିବାକୁ ଯାଉଛନ୍ତି ତ ଟିଉସନ କରିକି ଆସୁଛନ ନ୍ତି ସେତେ ସାଢେ ଛଅଟା ପାଖା ପାଖି ତାଙ୍କ ଘରୁ।
ହୁଁ ମୁଁ ଆଜି ଚାଟଜିପି ଚାର୍ଟ ଜପିଟିରେ ମାରୁଥିଲି ବିଜନେସ୍ ଆଇଡିଆ। ସେ ମତେ କହୁଛି ଟ୍ୟୁସନ କର ତମେ। ସେକହୁଛି ଟ୍ୟୁସନ କର ତମେ। ହଁ କହିଲା
ତମେ ତାକୁ ଟାଇପ୍ କରିଥାନ୍ତ କହିବ ବିଜନେସ କରିବା ଠି ଭଲ ଆଇଡିଆ ଦେଇଛନ୍ତି ଯେ କିନ୍ତୁ ଗୋଟେ ଟେ ପ୍ରୋବଲେମ ହଉଛି ଗାର୍ଡିଆନ ମାନେ ପଇସା କାଟିବେ।
ନାଇଁ ମୁଁ କହିଲି ନା ପାଠ ପଢ଼ା ରେ ଇଣ୍ଟରେଷ୍ଟ ନାଇଁ ମୋର।
ଏଇ ଯୋଉ ନିମ୍ବୁଡା ନିମ୍ବୁଡା ଗିତ ବୋଲି ପାଠ ପଢେଇିବ ଆଉ ଜାଲ ମୁଢି ପ୍ରସ୍ତୁତ।
ହଁ। ତାପରେ ମତେ ସବୁ ଆଇଡିଆ ଦଉଛି ତମେ ମେସୋ ରୁ ଜିନିଷ ଆଣି ରିସେଲ କର। ଆଜିକାଲି ମେସୋ ଘରେ ଘରେ ସମସ୍ତଙ୍କ ପାଖରେ ଆପେ ସେ କାହିଁ ମୋଠୁ ଭାଇ ପଚାଶ ଟଙ୍କା ଅଧିକରେ ନେବେ?
ହଁ।
ସିଏ ଗୋଟେ ଆ ତାପରେ କହିଲା ତମେ ଡ୍ରେସ କିଣିକି ଆଣି ରିସେଲ କର। ସେ ଯୋଉ ଆଇଡିଆ ଆଇଡିଆ ସବୁ ଦେଲା ମୁଁ ମୁଣ୍ଡ ଖରାବେ। ସେ ଯୋଉଗୁରା ଦେଲା ଆମଏଠି ଚାଲିବନି ତାପରେ କହୁଛି ତମେ ପାର୍ଲର କୋର୍ସ କରିଦିଅ ଇରେ ପାର୍ଲର କୋର୍ସ ମୁଁ କରିବି ବେ କାରିଆ ଜିନିଷ ମତେ ନିଜେ ଭାଇ କସ୍ମେଟିକ ଜିନିଷ ର ନାଁ ମନେନାହିଁ ଜାଣିନଥିବି ମୁଁ।
ହୁଁ ହୁଁ ହୁଁ ଏତେ ଭଲ ଆଇଡିଆ ଗୁରା ଦେଇଛି ତମେ ଇଗ୍ନୋର କରୁଛ
ହଁ ମୁଁ ବା ଏମତି ସାଙ୍ଗ ସାହିଥିରେ ଆମେ କଥା ହ
ଆଉ ହାଲୋ ହାଲୋ ହାଲୋ ହାଲୋ